ହୁଁ।
କଣ କରୁଚ?
ତମେ ତ ଆଗରୁ ମୋ ସହିତ କଥା ହେଇନଥିଲ?
କଣ କରୁଚ?
ଶୋଇଚି।
ଖାଇ ସାଇଲଣି?
ହଁ। ତମେ?
ହଁ।
ଆଉ
ଆଉ ତମ ଗାଁ ରେ ରଜ କେମିତି ହେଲା?
ହଁ ସବୁ ଭଲ।
ନିଦ ରେ ଶୋଇଚ ବୋଧେ?
ଆଁ
ନିଦ ଜୋରେ କି?
ନାଇଁ।
ତ ଆମ ଗାଁ ରେ ପାଞ୍ଚଟା ତୋଳି ହେଇଥିଲା। ପାଞ୍ଚଟା ଦୋଳି ହେଇଥିଲା। ପାଞ୍ଚଟା ଦୋଳିରେ ସମସ୍ତେ ଦୋଳି ଖେଳିବା ପାଇଁ ମାଡ଼ଗୋଳ। ତାପରେ ଆଉ ପାଞ୍ଚଟା ଦୋଳି ରୁ ପୁଣି ମାଡ଼ଗୋଳ ଯେମିତି ହେଲ ତାପରେ ପୁଣି ଅଧିକା ଦୋଳି ହେଲା ଆଉ। ତାପରେ ଦଶ ପନ୍ଦରଟା ଦୋଳି ହେଲା। ତ ସମସ୍ତେ ଖେଳିଲେ। ରଜ ମହୋତ୍ସବ ବି ହଉଥିଲା ରଜପାନ ବି ବିକ୍ରି ହଉଥିଲା। ତମ ଆଡେ ହଉଥିଲା ନା ନାଇଁ?
ହୁଁ।
ରଜ ପାନ ବିକ୍ରି ହଉଥିଲା?
ଆମ ଆଡେ ବି ହଉଥିଲା ରଜ ସେମିତି ଆଉ।
। ରାମଦୋଳି ଜାଣିଚ ରାମଦୋଳି ପଡିଥିଲା। ଆଉ ଟୋରା ଟୋରା ପଡ଼ିଥିଲା, ବ୍ରେକ ଡାନ୍ସ ପଡିଥିଲା। ଏ ସବୁ ପଡିଥିଲା। ମାନେ ଆମ ଗାଁ ପାଖ ପାଖ ଯେତେ ସବୁ ଚାରିଆଡ ଲୋକ ସବୁ ଆସିଥିଲେ ଦେଖିବା ପାଇଁ। ମାନେ ଅଧିକାଂଶ ଚାରି ଆଡ ଲୋକ ସମସ୍ତେ ଆସିଥିଲେ ଦେଖିବା ପାଇଁ।
ତମ ଗାଁ ପାଖରେ କଣ ଭଲ ଜାଗା ଅଛି?
ଭଲ ଭଲ ଗାଁ ଅଛି। କପିଳାସ ଅଛି।
କପିଳାସ ତାହେଲେ ଆମ ଏରିଆ।
ଚାରି ଟା ବେଳେ ପା କହିଥିଲି ଆମ ଏରିଆ ବୋଲି।
ମୁଁ ତମ ସହିତ ଚାରିଟା ବେଳୁ କଥା ହେଇଥିଲି? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ।
ଆଉ ରଥଯାତ୍ରା ଆସିଛି ଆଗକୁ
ମୁଁ ଯେତେବେଳେ ତମ ସହିତ କଥା ହେଉଥିଲି,
ହଁ ବସ ଅଛି।
ହୁଁ
ଆଉ କଣ ବି ହବ।
ଭାବୁଥିଲୁ ଯିବୁବୋଲି ପୁରୀ ମୁଁ କିନ୍ତୁ ଯାଇପାରେ ନ ଯାଇପାରେ ଆଉ।
ତ ସାଙ୍ଗ ମାନେ ସବୁ ଭାବିଛୁ ପୁରୀ ଯିବୁ। ଆର ବର୍ଷ ଯାଇଥିଲୁ ହେଲେ ଜଗା ଦର୍ଶନ କରିଥିଲୁ ହେଲେ ର ଥ ଟାଣିପାରିନଥିଲୁ ଏ ବ ଏଟା ଯୋଦ ହେଇଥିଲା ନା ତା ଭିତକୁ ପସିବା ଅସମ୍ଭବ ଥିଲା ତ ଯାଇପାରିଲୁନି ବାହାରୁ ବାହାରୁ ଦର୍ଶନ କରିକି ଆ ଆସିକ ଭାରି ଏ ପାଳି ସାଙ୍ଗମାନେ ସବୁ କଥା ହଉଛୁ ଦେଖେବା ଭାବିବୁ ଯିବ ବୋଲି ଆଉ ସହ ଶ୍ରୀ ଜଗନ୍ନାଥଙ୍କ ତ ମହିମା ଅ ପାର ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ବଳଭଦ୍ରଙ୍କର ତାଳଧୂଜ ରଥ। ଆଉ ମା ସୁଭଦ୍ରା ଙ୍କର ଦେବଦଳନ ରଥ ଜଗନ୍ନାଥ ରଥରେ ଷୋହଳଟି ଚକା ଅଛି ଜାଣିଛ।
ହଁ।
ଜଗତର ନାଥ ଶ୍ରୀ ଜଗନ୍ନାଥ। ବାର ବର୍ଷ ତେର ପର୍ବ ସେ ମ ସେଥି ମଧ୍ୟରୁ ରଥଯାତ୍ରା ଅନ୍ୟତମ ରଥଯାତ୍ରାଟା ଆମ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ବିଶ୍ଵ କୁ ଆମ ଓଡିଶା କୁ ସେ ରଥଯାତ୍ରା ବିଶ୍ୱରେ ହଉଛି ରଥଯାତ୍ରା ସବୁ ଦେଶରେ ହଉଛି। ଏମିତକା ଦେଶ ନାହିଁ ଯେ ରଥଯାତ୍ରା ହଉନି ବୋଲି। ଆମେରିକା ରେ ହଉଛି ଇରାନରେ ବି ହଉଛି। ଆମ ଓଡିଶାର ଗର୍ବ ଆଉ ଗଉରବ।
ତମେ କଣ ପଢୁଛ?
ମୁଁ।
କଣ ଏବେ କରୁଛ ପଢା ପଢି?
ଗ୍ରାଜୁଏସନ ଚାଲିଛି। ତମର।
ଡିପ୍ଲୋମା। ଆ ଆଉ ଘରେ ସବୁ ଦେହ ପା ଭଲ।
ହଁ ଘରେ ସମ
ଆଉ ଖିଆ ପିଆ କେତେବେଳୁ କରିବ?
ଗଣେଶ ପୂଜା ଆଗକୁ ଆସୁଛି ଗଣେଶ ପୂଜା ଆଗକୁ ଆସୁଛି।
ହୁଁ।
ତାପରେ ଏଇ ଗଣେଶ ପୂଜା ବି ଭଲ ହୁଏ। ସବୁ ଆସେ। ଆସେ ଗଣେଶ ପୂଜା ହୁଏ ଆମେ ସବୁ ତା ଆଗରୁ ଆମେ ସବୁ ସାଯଶଜା କରୁ ଗଣେଶ ପୂଜା ଲାଗି।
ଆଉ କେବେ କେତେବେଳେ ଖୁଆଇବ। ହୁଁ।
ହଁ ସାଢେ ନଅ 'ଟା ପା।
ତମ ବୟସ କ୍ଲିଅର ଆସୁନି।
ସାଢେ ନଅ'ଟାରେ ଖାଇବି।
ହଉ ଆଉ ଘରେ ସବୁ ଦେହ ପା ଭଲ?
ହଁ ଆଉ ଭଲ କିଛି ଦିନି ଆଗରୁ ମାନେ ଆମେ ସବୁ ସାଜସଜା କରିବୁ। ସାଜ ସଜା କଲା ପରେ ରାତି ସେଇ ଦି ଦିନ ଆମେ ରାତି ଅନିଦ୍ରା। ସେ ଏତା କର ମାାଇକ ବକ୍ସ ବି ବକ୍ସ ବି ଦ ଜାଣିଥିବୁ ବକ୍ସ ବି ବଜେଇ ବୁ ହେଲା ବଜେଇକି ବାଣ ହବ ଗଣେଶ ପୂଜା ଦିନ ଏ ସେଇ ପେଣ୍ଡାଲ ଉପରେ ହିଁ ରିଲସ ହବ, ପେଣ୍ଡାଲ ଫେଣ୍ଡାଲ ଯଉ ହେଇଥବ ତାପରେ ସକାଳୁ ସୁଧ ତୁଳି ଯାହା ହବ ସକାଳୁ ସକାଳୁ ଆସିକି ବାହାରି କଲେଜ ଫଲେଜ ଯାହା ହବ। କଲେଜ ଆଉ ସ୍କୁଲ ମାନଙ୍କର ତ ମୁଖ୍ୟତଃ ଗଣେଶ ପୂଜା ହୁଏ।
ହୁଁ।
ଆ ବୁଦ୍ଧି ଦାତା ଆସଛି ଶ୍ରୀ ଗଣେଶ ନା ସେଥିପାଇଁ ସ୍କୁଲରେ ହୁଏ। ତାପରେ ସ୍କୁଲରେ ପାଳନ କରି ତାପର ଦିନ ସ୍କୁଲ ବିସର୍ଜନ କରିଦବୁ ତାପରେ ବିଜେପି ତ ଆସେ ଦି ତିନ ଦିନ ପରେ। ଆମର ଏଇଭଳି ବାରଶ ବାର ବର୍ଷ ପରୁୁଛି ଗୋଟେ ଆଣୁଛୁ ଆଉ ଗୋଟେ ଆଣୁଛ ବ୍ୟାଣ୍ଡରେ ଆଉ ସମସ୍ତେ ଡ ରହିବୁ ଆଉ।
ହଉ ଆଉ କର, ଏଞ୍ଜୟ କର ଆଉ। ଭଲରେ, ଭଲରେ ଯାଉ ତମ ଦିନ ଆଉ।
ସା କଣ ପାଇଁ ବରି ପାଳନ ହୁଏ।
କଣ ଭାଇ?
ଗୋଟେ ରାକ୍ଷାସ ଥିଲା। ସେପର ହ୍ୟାଲୋ।
ହଁ।
ହ୍ୟାଲୋ।
ଓ।
ମହିଷାଶୁର ରାକ୍ଷସ ଚାରିଆଡେ ମହିଷାଶୁର ରାକ୍ଷସ।
ହୁଁ।
ମଇଶେଶ୍ଵର ରାକ୍ଷସ ଚାରିଆଡେ ଯୁଦ୍ଧ କରି ମାନେ ସେ ଦେବତାଙ୍କୁ ଆକ୍ରମଣ କଲା ଆଉ। ତାପରେ ଦେବତାଙ୍କ ଉପର ଏତିକି ଯେମତି ଆକ୍ରମଣ ହେଇଗଲା ସେ ଶିବ ଆଉ ବିଷ୍ଣୁ ଆଉ ବ୍ରହ୍ମା ତିନି ଜଣ ଶକ୍ତି କରିକି ମା ଦୁର୍ଗାଙ୍କ ପ୍ରଭାହଣ କଲେ ଆଉ ମା ଦୁର୍ଗା ହେଟୁ ଆସିଲେ। ହଁ ନଅ ଦିନ ଯୁଦ୍ଧ କରି ଦଶ ଦିନି ବେଳକୁ ମଇଁଶେଶ୍ଵରା ବଧ କରିଥିଲେ। ସେଥିପାଇଁ ଦଶ ଦିନକୁ ଦଶହରା କୁହାଯାଉଛି। ମାନେ ନଅ ଦିନି ଆଙ୍କ ମାଆଙ୍କର ପୂଜା ହଉଛି। ଦଶ ଦିନିଆଙ୍କ ମାଙ୍କର ପୂଜା ହଉଛି ଦଶହରା। ଆଉ ସେଇଦିନ ମଧ୍ୟ ଆମ ରାବଣଙ୍କୁ ମାରିଥିଲେ ତ ଦଶହରା ପରେ ଦେଖିବ ରାବଣ ପୋଡି ହୁଏ। ଜାଣିଛ।
ହୁଁ ହଁ।
ରାମ ରାବଣଙ୍କୁ ମାରଥିଲେ ତା ଆପଣ ଦଶହାପଡିି ତାପରେ ରାମ ଯେତେବେଳେ ରାମ ରାଜ୍ୟ ଆସିଥିଲେ ଏଇଦିନ ଦୀପାବଳି ତାପରେ ପରେ ଦେଖିବା ଦୀପାବଳି ହବ।
ଉୁଁ ହଁ।
ଦିପବଳି କାହିଁକି ପାଳନ କରାଯାଏ ସେତେବେଳକୁ ରାମ ଆ ଆସିଥିଲେ ଅଯୋଧ୍ୟାକୁ ଫେରିକି ରାବଣ ମାରିକି ସମସ୍ତେ ଆ ଅଯୋଧ୍ୟା ରେ ଦୀପ ପ୍ରଜ୍ୟୋଳନ କଲେ। ରାମ କହିଥିଲେ ସେ ଆଜିର ଦିନକୁ ଦୀପାବଳି ନାମରେ ସବୁ ଦେଶ ବାସୀ ପାଳିଲେ। ଏଇ ସମସ୍ତେ ଯୋଉ ଦୀପାବଳି ବୋଲି ମାନୁଛନ୍ତି ଆଉ।
ଓହୋ।
ତାପରେ ଆମର ଅଷ୍ଟମୀ। ଘରର ବଡ଼ ପୁଅ ନା ସାନ ପୁଅ?
ସାନ।
ଅଷ୍ଟମୀ କଣ ତମେ କଣ ଜାଣିବ। ଅଷ୍ଟମୀରେ ତ ବଡ଼ ଅଷ୍ଟମୀରେ ତ ବଡ଼ ପୁଅ ମାନେ ନୂଆ ଡ୍ରେସ୍ ପିନ୍ଧନ୍ତି।
ଆଉ ତମେ। ହ୍ୟାଲୋ।
ଅଷ୍ଟମିତ ବଡ଼ ପୁଅମାନେ ଡ୍ରେସ୍ ପିନ୍ଧନ୍ତି। କାର୍ତ୍ତିକ ପୂର୍ଣିମା ହ୍ୟାଲୋ।
ହଁ।
କାର୍ତ୍ତିକ ପୂର୍ଣିମା ଆମର ସାତ ଦିନ ଯାତ୍ରା ହୁଏ ମାନେ ଫାସ ସାତ ତାପରେ ଆଠ ଦିନ ଆମର ଏଠି ରାବଣ ପୋଡିବେ। ସାତ ଦିନରେ ଯାତ୍ରା ହୁଏ ଆମର ମାନେ ପାଞ୍ଚ ହଜାର କି ଦଶ ହଜାର ଲୋକ ଭିଡ଼।
ତମ ଘର କୋଉଠି?
ଗାଁ ନା କହିପାରିବିନି।
ପାଖାପାଖି ତଥାପି।
କପିଳାସ ପାଖ ତାପରେ ଆମ ଗାଁ ପୁରା ପ୍ରସିଦ୍ଧ ଆମ ଗାଁରେ କାର୍ତ୍ତିକ ପୂଣ୍ଣିମା। ଯାତ୍ରା ସାତ ଦିନ ହୁଏ ବାଲି ଯାତ୍ ଯାତା ହୁଏ ଆମର ଏଠି ବାଲିଯାତ୍ରା ତ କଟକରେ ଫେମସ ତମେ ଜାଣିଥିବ କିନ୍ତୁ ଆମର ବି ଏଠି ବାଲିଯାତ୍ରା ହୁଏ।
ଧେ ମେସେଜ କରିଦବ ହ୍ଵାଟସପରେ ତମ ଗାଁ ନାଁଟା?
ହ
ସାତଦିନ ବାଲିଯାତ୍ରା ହୁଏ ପା ବାଲିଯାତ୍ରା କହିଁକି ହୁଏ ଜାଣିଛ ନାଇ? ସାଧବ ପୁଅମାନେ ଯୋଉ ବୋଇତ ବନ୍ଦଣା କରନ୍ତି ବାହାରକୁ ଦା ସ ବାହାରକୁ ଯାଆନ୍ତି ସେଥିପାଇଁ ବାଲିଯାତ୍ରା ତାକୁ ପୁରା କରାଯାଏ ଆଉ।
ହୁଁ।
କଟକରେ ତ ପ୍ରସିଦ୍ଧ ବାଲିଯାତ୍ରା ବିଶ୍ଵ ସାରା କଟକ ବିଶ ହ
ହ୍ୟାଲୋ।